ହ୍ୟାଲୋ।
ହ୍ୟାଲୋ।
ହଁ।
ଦେଖିବ ଏଇ ଯୋଉ ଫୋନ୍ ଯେବେଠୁ ସବୁ ଧଇଲେଣି ସ୍ମାର୍ଟ୍ ଫୋନ୍ ସେବେଠୁ ବି ସବୁ ମାନେ ଇଏ ହେଇଯାଉଚନ୍ତି। ମାନେ ଆଉ କାହା ସହିତ ଏତେ କଥାବାର୍ତା ନାହିଁ କିଛି ନାହିଁ ସବୁ ବେଳେ ଚୁପ୍ ଚାପ୍
ଟ ହେଇଗଲେ ସୋସିଆଲ୍ ମିଡିଆରେ ଆଉ।
ହଁ କିଏ ତାର ରିଲ୍ସ୍ କଲାଣି କିଏ ଇଏ କଲାଣି ଏୟା।
ଭଲ ଲୋକଙ୍କର ଟାଇମ୍ ପାସ୍ ଗୋଟେ ହେଇଯାଉଥିବ କିଛିଟା ଲୋକଙ୍କୁ ପଢ଼ାରେ ହେଲ୍ପ କରୁଥିବ ଭଲ।
ଯିଏ ଯୋଉ ମାନେ ଇଏ ରେ ୟୁଜ୍ କଲା ଆଉ ନାହିଁ
ହଁ ଯିଏ ଯୋଉଥିରେ ୟୁଜ୍ କରିପାରିଲା ଆଉ ସେଥିରେ କଣ ଅଛି।
ଦି ଜଣ ଖରାପ୍ ହେଇଯାଏ ତ କେତେ ଭଲ ଇଏରେ ଯିଏଯେମିତି ୟୁଜ୍ କରୁଚି ଆଉ।
ହଁ।
ଛୁରୀଟା ବି କା ଟିବାରେ ୟୁଜ୍ ହଉଚି ଅଲଗା ଇଏ ରେ ବି କିଛି ଇଏ ୟୁଜ୍ ହଉନି
ତମକୁ ପରିବା କାଟି ଆସେ ନା ନାହିଁ?
ହ ହ ହ ପରିବାକାଟି ଆସେ। ତମେ ଭାବିଦଉଚ ମୁଁ ରୋଷେଇ କରୁନି ବୋଲି ମତେ କିଛି ଆସେନି ନୁହେଁ।
ଆଉ ସେମିତି ନାଇଁ ପରିବା କାଟି
ଆଉ ତମେ ଘରର କଣ କଣ କାମ ସବୁ କର ପ୍ରାଏ?
ଘରେ କଣ କରିବି। ସୋଇକି ଉଠିବେ ସେମିତି କିଛି ନାହିଁ ଆଠଟା ନଅଟା ବେଳେ
ହଁ।
ତାପରେ ନିଜ ଡ୍ରେସ୍ ଧୁଏ ଦୋ ପୋସାକ ସବୁ ଧୁଏ ତାପରେ ଖାଇଲେ କେବେ କେବେ ବାସନ ମାଜେ ନହେଲେ ମାଜେନି। ଉଠିକି ପଳିଆସିମି ମାନେ ମୁଁ ଯେବେ ଖାଏ ତାପରେ ମା ଖାଏ।
ହଁ ମା ନେଇଯିବ ବାସନ ଆଉ।
ମୁ ଖାଇଦେଇଚି ତୁ ଉଠୁଯା ଆଉ ମୁଁ ଯେବେ ଏକା ଖାଇଥାଏ ନେଇଯାଏ। ବାସନ ମୁଁ ନିଜେ ମାଜିଦିଏ ନହେଲେ ମା କହେ ତୁ ଥୋଇଦେଇଥା ମୁଁ ମାଜିବି। ଏମିତି କଣ ଆ ଧରକର ମାମୁଁ ଘରକୁ ଗଲା କି କଣ କଲା ତ ମୁଁ କରିମି। ଘର ଖରି ଘର ଖରିକିବାଟା ସେଇଟା ମତେ ଭଲ ଲାଗେ। ଅସନା ଫସନା ହେଇଥିଲେ ମତେ ଟିକେ ଭଲ ଲାଗେନି ହଁ ଥାକ ଫାକ ସବୁ ଟିକେ ସଜାଡ଼ି ଦବା।
ହଁ ଝିଅ ପିଲା ମାନେ ତ ସେ ସଜଡ଼ା ସଜଡ଼ି କାମ ସବୁ ବେଶି ପସନ୍ଦ।
ଟିକେ ଅଧିକ ଭଲ ଲାଗେ ହଁ। ଆଉ ଥାକ ଫାକ କି ଇଏ ହେଲା ଡ୍ରେସ୍ ପଟା ଗୋଡ଼ା ଭାଙ୍ଗି ରଖିଦବା ବେଡ଼େସିଡ଼ି ଚେଞ୍ଜ କରିବା ହଁ। ଏମିତିଆ ସବୁ ଛୋଟ ମୋଟ କାମ ହଁ। ମୋ ବହି ଥାକ ଟିକେ ବେଳେ ବେଳେ ସଜାଡ଼ି ଦବା ହେଲା
ହଁ।
ଭଲ ଲାଗେ ଏମିତି କରେ ଆଉ ନହେଲେ ଏତେ କିଛି କରେନି ଆଉ କଣ ସନ୍ଧ୍ୟା ବେଳେ ଟିକେ ଖରିକି ଖୁରୀକି ଦବା କି ଝାଡୁ ଫାଡୁ ମାରିଦବା ହୁଁ ହୁଁ
ହଁ।
ଆଉ କେବେ ପାଣି ଆସିଲେ ମଟରରେ ପାଣି ଭରିଦବା ବାହାରେ ସବୁ ଯୋଉ କୁଣ୍ଡ ଫୁଣ୍ଡ ଥାଏ। ତା ଦେହରେ ରଖିଦେବା।
ହଁ ହଁ।
ଆଉ ତ ଆଉ ତ କେହି ବୋଟଲରେ ପାଣି ବି ପିଉନାହାନ୍ତି । ହଁ ଗଛ ଲଗାଏ ଗଛ ଲଗାଏ। ଗଛ ଲଗେଇବା କଥା ବି ଗଛ ଲଗାଏ। ଚାରିଟା ବେଳେ ଟାଇମରେ ଟିକେ ଟିକେ ଉଁମ୍ ମାନେ ଚଲାବୁଲା ଯୋଉ କରେ ସେଇ ଟାଇମରେ ବାଡିଆଡକୁ ବି ଯାଏ। ବଗିଚା ଆଡ଼କୁ ସିଏ ଟିକେ ଗଛ ପଛ ଲଗା ପାଣି ଫିଣି ଦିଏ ଆଉ। ଗଛ ମୁଁ ଯେତିକି ନ ନଗାଏ ମା ବାବା ନଗେଇଥାନ୍ତି।
ତମେ ପାଣି ଦେଇକି ଟିକେ ଯତ୍ନ ନିଅ ଆଉ।
ଯତ୍ନ ନିଏ ହଁ।
ହୁଁ।
ସକାଳୁ ତ ଉଠିପାରେନି ମାନେ ଚେ ଚାଲିବା କି ଏକ୍ସରସାଇଜ ଫେକ୍ସିଜ କିଛି କରେନି କିନ୍ତୁ ଚାରଟା ବେଳେ ଯାହା ଟିକେ କ
ହଁ।
ଆଉ ତମକୁ କଣ ଧାର୍ମିକ ଜିନିଷ ଭଲ ଲାଗେ ଭାଗବତ ଗୀତା?
ହଁ ସେ ସବୁ ଭଲ ଲାଗେ ଆଉ ହଁ ସେମତି ଫ୍ରି ଟାଇମରେ ଭଲ ମତେ ଫ୍ରି ଟାଇମ ହିଁ କେବେ ନଥାଏ ଏ ସବୁ କରିବା ପାଇଁ।
ହଁ କିନ୍ତୁ ବାହାର କରିକି କେବେ କେବେ କର ମାନେ ଭଲ ଯେ
ଦିନ ରାତି ପୁରା ଏତେ ବ୍ୟସ୍ତ ଥାଏ ମୁଁ ଏସବୁ କରିବାକୁ ସ ସମୟ ନଥାଏ ସକାଳୁ ଉଠିକି ଏ ରୋଷେଇ କର ଲାଇବ୍ରେରୀ ଯା ତାପରେ ଫୁଣି ଆସିକି ଉଁ ଜିମ୍ ଯାଆ ଜିମରୁ ଆସେ ସେ ଏ ରାତିରେ ପୁଣି ଶୋ ଟିକେ ରେଷ୍ଟ ନେ ଏ ଏମତି କଲା ବେଳକୁ ବୋହୁତ ବୋହୁତ ଟାଇମ ହେଇଯାଇଥାଏ ଆଉ
ଦିନ ମାନେ ଏତେ ଥକି ଯାଅ ନା ତ ସେ
ହଁ ରାତିରେ ନିଦଟା ବି ମତେ ଭଲସେ ହେଇଯାଏ ମୁଁ ଆଉ କିଛି କରିପାରେନି।
ତାପରେ ବି ଯାହା ଦିନରେ ପଢିଲ ତାକୁ ଟିକେ ମାନେ
ହଁ ତାକୁ ଟିକେ ରା ତିରେ ଶୋଇଲା ବେଳେ ଭାବିକି ଶୋଇବାକୁ ପଡ଼େ ଆଉ ଏମତି ସବୁ ଆଉ।
ପଢିପାରନି ଇଏ କରିପାରନି ଆଉ।
ହଁ।
ତ ସମସ୍ତେ ଲାଇଫରେ ବେସ୍ତ।
ହଁ ପ୍ରାୟ ସବୁ ଲାଗିକି ଆଉ।
ଦେଖିନ ଜେଜେବାବା ହେଲା କି ବାବା ମାଆ ହେଲେ ସିଏ ସମସ୍ତେ କହନ୍ତି କି ଏଇ ବିଷୟରେ ପୁରାଣ ତ ଶୁଣିବାକୁ ଭଲ ଲାଗେ ଛୋଟବେଳୁ। ଗପ ଶୁଣିବାକୁ ଭଲ ଲାଗେ ଛୋଟ ବେଳୁ। ସବୁ ବୁଡି
ଆଉ ତମର ଜେଜେବାପା ଜେଜେମା ଅଛନ୍ତି ନା ନାଇଁ।
ନାଇଁ ତାଙ୍କର ଡେଥ୍ ହେଇଗଲାଣି।
ଅଜା ଆଈ?
ହଁ ଅଜା ଆଈ ଅଛନ୍ତି। ତୁମର।
ନା ଆମର କେହି ନାହାନ୍ତି, ଜେଜେବାପ ଜେଜମା ନାହାନ୍ତି କି ଅଜାଆଇ ବି ନାହାନ୍ତି।
ମୁଁ କହିନି ବଡ଼ ଭଉଣି ନା ସାନ ଭଉଣି ଅଛନ୍ତି।
ବଡ଼ ଭଉଣୀ।
ହୋନି ସିଏ ଏବେ ପଢାପଢି କରୁଚି। ଏ ସରିଗଲାଣି। ଓହୋ ବାସ୍ ବାସ୍ ତମେ ତାର ମାଉସୀ ହେଇଯିବନି ନାଇଁ।
ହଁ ହଁ ତାର ଗୋଟେ ଝିଅ ଗୋଟେ ପୁଅ।
ଚକଲେଟ ଦିଅ ନା ଖାଇଦିଅ।
ଦିଏ ଖାଇଦିଏ ସବୁ କରେ, ସବୁ ଦିଏ ପୁଣି ନେଇ ଆସେ ଏମିତି ସବୁ।
ହଁ ଦିଦି କହୁଥିବ ମା ମାଉସୀ ନେଇଗଲେ, ଚକଲେଟ୍।
ହଁ।
ହୁଁ।
ସିଏ ଯାହା ଦର ସବୁ ମୋତେ କହିବ, ମୁଁ ତା ପାଇଁ ସବୁ କିଣିକି ପଠାଏ। ତା ମାମା ଖାଲି ପଇସା ପଠେଇଦିଏ ଆଉ
ହଁ ମାମା ନଅ ପଇସା ପଠେଇଲେ ତମେ କୋଉଠୁ ଆଣିବ।
ସେୟା।
ମା ପଇସା ମାମା ପଇସା ପଠେଇଦେଲେ, ତମେ ତମେ ବି ଖାଇଲ ସିଏ ବି ଖାଇଲେ ମାଉସୀ
ହଁ ସ ସମସ୍ତେ ଖୁସ।
ଆମର ତ ଖୁସି ନାହିଁ।
ତା ଏତେ ଟାଇମ୍ ନଥାଏ ନା କିଣା କିିଣି ଇଏ ସିଏ କରିବାକୁ ଟାଇମ୍ ନଥାଏ ସିଏ ମୋତେସବୁ କହିଦିଏ ମୁଁ ମୋର କିଣିକି ତାକୁ ପଠାଇଦିଏ, ତାର ଯାହା ଦରକାର।
ଭଲ ନା।
ହଁ ତାପରେ ଘରେ ଗୋଟେ ଛୋଟ ଛୁଆ ରହିଲେ ବଢିଆ।
ହଁ କାନ୍ଦୁଥିବ ହସୁଥିବ।
ହଁ ସେ ଆମ ଘରକୁ ଯେତେବେଳେ ଆସେ, ତାକୁ କାନ୍ଦିବା ପାଇଁ ମୁଁ କେବେ ଦିଏନି। ମୁଁ କଣ ଆମ ଘରେ କଣ କେହି କେବେ କାନ୍ଦିବାକୁ ଦେବେନି।
ମତେ ଲାଗିବାକୁ ଭଲ ଲାଗେ ଛୁଆଙ୍କ ସାଙ୍ଗରେ ମୁଁ ନିଜ ନୁହେଁ ମୁଁ ମୋ ବଡ ବାବାଙ୍କର ଝିଅର ପୁଅ ଦି ଜଣ ହେଲା।
ହଁ।
ସିଏ ସିଏ ଯେବେ ଆସନ୍ତି, ମତେ ତାକୁ ଲାଗିବାକୁ ପଡେ। କିଏ କଣ କରନ୍ତି କହିଲ, ସବୁ ମୋ ଜିନିଷ ସବୁ ଟଣାଟଣି କରନ୍ତି ହେଲା, ମୁଁ ଯାହା ସବୁ ଥାକରେ ରଖିଥିବି। ମତେ ସେମାନେ ଛୋଟ ଛୋଟ ଜିନିଷ ଭଲ ଲାଗେ, ଦେଖୁନ ପେଟୁ ଯୋଉ ହାତୋ ପୁର ଦେ ତ ଲାଡୁ ଖାଉଦୁ ପେଟୁ ପେଟୁ ହେଲା କି। ଯୋଉ ଇଏରେ ଆଲରେ ବସିଥିବା ଯୋଉ ପକ୍ଷୀ ଦିଟା ଏମିତି ସବୁ। ମୁଁ ସବୁ ଘରେ ଯାହା ରଖିଥାଏ ହେ ଅଧିକ ସବୁ ମେଳାରେ ବିକ୍ରି ହଉଥିବ ଦେଖିବ।
ହଁ ଏଇ ଭୁବନେଶ୍ୱର ମେଳାରେ ତ ବହୁତ ଜିନିଷ ବିକ୍ରି ହୁଏ, ସବୁ ଘର ସଜେଇବା ପାଇଁ।
ଘରେ ସଜେଇବା ପାଇଁ ସେମିତି ଆଉ ମୋର ଗୋଟେ ଛୋଟ ଗଣେଶ ଛୋଟ ତ ଟିକେ ମାନେ ମିଡିୟମ ସାଇଜର। ଗଣେଶ ପେଟୁଟି ଅଛି ଏମିତି ସବୁ ଅଛି। ସିଏ ଆସିବେ ଖାଲି ସେ ହେଆକୁ ଲାଗିବ ମୋତେ ଦେଲୁ ମୋତେ ଦେ ମୁଁ ତ କଣ ନେଇଯାଆ
ହଁ ସେ ଛୋଟ ପିଲା ଛୋଟ ପିଲା ଏଇ ସବୁ ଜିନିଷ ପ୍ରତି ଭାରି ଆକର୍ଷିତ।
ନେଲେ ନେଲେ ପୁଣି ଫୋପାଡ଼ିଦେବେ।
ହଁ।
ନେଲେ ତାକୁ ଫୋପାଡି ଦେବି ସେ ସେଠୁ ଭାଙ୍ଗିଗଲା, ଭାଙ୍ଗିଗଲେ ଭାରି ମନ ଦୁଃଖ।
ହଁ ଭାଙ୍ଗି ଗଲେ ବହୁତ ମନ ଦୁକ ହବ। ତାପରେ ଗୋଟେ ଜିନିଷ ସହ ଯଦି ମାନେ ଏମତି ଆଟାଚମେଣ୍ଟ ହେଇଯାଇଥାଏ ଭାଙ୍ଗିଗଲେ ବହୁତ ମନ ଦୁଃଖ ହବ ସତରେ।
ହଁ ମତେ ବି ପୁରା କାନ୍ଦ ଲାଗେ କହିତ ପାରିବିନି ନା ଯା ଲେ
ସୁନ୍ଦର ଦେଖାହଉଥିବ ଯେ ଦେଖିଦେଲେ ମନ ଭରି ଯାଉଥିବ ଦେଖିଲା ବେଳକୁ ଭାଙ୍ଗିଯିବ ଯେତେବେଳେ ଭାରି ମନ ଦୁଃଖ ହବ।
ସେଥିପାଇଁ ତ କିଛି କହିପାରେନି। ହେଲେ ଲାଗିଲେ ମୁଁ ଏମିତି ଦେହେ ମୋ ଲାଗିଗଲା ଇଏ ମୋର ମା ନେଇଗଲା ଇଏ କଲା ସିଏ କଲା।
ହଁ।
ଏମତି ଟିକେ ଟିକେ ଲାଗିଯାଏ। ତୋ ବା ମାମା ନାଁରେ ବାବା ନାଁ ରେ ତା ବାବା ନାହାନ୍ତି। ଭିଣେଇ ନା ଚିଡ଼ାଏ ଚିଡ଼ିଏ ଟିକେ ବାବା ଏଇଆ
ହଁ ଛୋଟ ପିଲା ଡ଼ା ବି ଚିଡ଼ି ଯାଆନ୍ତି।
ହଁ ସେ ଜଦି ଚିଡ଼ିଯାଏ। କାନ୍ଦିବେ ମାଉସି ମତେ ୟାକହିଲା ଆମ ଚକଲେଟେ ନେଇଗଲା ଏ।
ଭଲ ଲାଗେ କିନ୍ତୁ ଯାହାବି।
ଯାଆବି କୁଅ ଭଲ ଲାଗେ।
ହଁ।
ଚୁଲିରେ ରୋଷଇ କରିିବାକୁ ଭଲ ଲାଗେ?
ନା ବା ଚୁଲିରେ ବହୁତ ଗରମ ହୁଏ ମତେ ସେ ଯୋଉ ନିଆଁ ଆଞ୍ଚ ବାଜ ଜିକି ମୋ ଦେହ ହାତ ପୁରା ପୋଡ଼ି ପୁଡ଼ାଯାଏ ସେଇଟା ଭଲ ଲାଗେନି ମୋତେ।
ହଁ।
ରୋଷେଇ କରିବାକୁ ଆଗକୁ ଭଲ ଲାଗୁଥିଲା କିନ୍ତୁ ଏବେ ଡେଲି କରି କରିକା ଆଉ ଭଲ ଲାଗୁନି।
ହଁ ଏବେ ଯୋଉ ଖ ରା ହଉଚି ଗ୍ୟାସ ରେ କଲେ ବି ତ ଏଇ ହେଇଯାଉଛି।
ହଁ ଖରା ଗରମ ତ ପ୍ରବଳ ହଉଛି। ମାନେ ଯ ଯୋଉଥିରେ ବି କର ଭଲ ଲାଗୁନି। ତାପରେ ଡ଼େଲି କରିବାକୁ ପଡ଼ୁଛି ନା।
ହଁ ସବୁଦିନି କରିବ ଆଉ।
ସେଇଟା ବେଶୀ ପ୍ରୋବ୍ଲେମେ ଡ଼େଲି କେତେ କରିବୁ?
ହୁଁ।
ତମେ ତ କରୁନ କଲେ ସିନା ଜାଣନ୍ତ।
ହଁ କଲେ ସିନା ଜାଣିବି ଏଥର କରିବି ଭାବୁଛି।
କଲେ ସିନା ଜାଣିବ କେତେ କଷ୍ଟ।
ନହେଲେ ଖରେ ଦିନେ ଯାଉ।
ହୁଁ ଖରାଦିନ ଯାଉ ଟିକେ ଚେଷ୍ଟା କରିବ କରିବା ପାଇଁ ଆଉ। ଧୀରେ ଧୀରେ ଶିଖିବା ଦରକାର ସବୁ ଜିନିଷ।
ସବୁ ଜିନିଷ ଶିକିବା ଦରକାରେ।
ହଁ ସବୁ ଜିନିଷ ଶିଖିଲେ ଭଲ।
ବୁଣା ବୁଣା ବୁଣି କର?
ନା ନା ବୁଣା ବୁଣୀ ମୁଁ ଶିକିନି।
ସିଏ ବି ସବୁ ଗୋଟେ ଗୋଟେ ସତରେ କଳା ମୁଁ ବି ଶିଖିନି ସି ଏବି
ହୁଁ।
ଏବେ ବି ସବୁ ମେସିନୀ ଗୋଟେ ଯୋଉ ଟେଲରିଙ୍ଗ।
ହଁ। ଭଲ ଲାଗେ ସେସବୁ। ଓ ମାନେ ଦେଖିବା ପାଇଁ ଭଲ ଲାଗେ କିନ୍ତୁ ମୁଁ ସେଟା କେବେ କରିନି କି ଶିଖିନି।
ମୁଁ ବି ଖାଲି ଦେଖିବାକୁ ଭଲ ଲାଗେ ସତରେ।
ହଁ ଏଇ ଯୋଉ ମେଳା ଫେଳାରେ ବି ପଡ଼େ।
ହୁଁ।
ଆଉ ଯୋଉ ୟୁଟ୍ୟୁବ ରେ ଆସୁଛି ସବୁ ଭିଡିଓ କରୁଚନ୍ତି ସମସ୍ତେ।
ଆଉ ସବୁ ଯୋଉ କଣ କହିଲେ ଉଁ ଏ ଫି ପେପର ଆଣିକି କାଟିକି କିଷ୍ଟ ବଡ। ହଁ ଦୁଇଟା ଦୁରି ଦୁଇଟାକୁ
ସେଗୁଡା ହଁ ସେଗୁଡା ବି ଭଲ ଲାଗୁଛି।
କଣ ହସ୍ତ ଶିଳ୍ପ। ହଁ ସିପି ସବୁ ଯୋଉ ଷ୍ଟୋନ ଫୋନ ଆଣିକି ରଖି ।
ହଁ ନିଜ ହାତରେ ସବୁ ବନେଇକି ଘରେ ସଜଉଛନ୍ତି। ଭଲ ତାଙ୍କର ପଇସା ଖର୍ଚ୍ଚ ନାହିଁ ନିଜେ ସବୁ ବନଉଛନ୍ତି ସଜେଇବେ।
ଏବେ ସବୁ ମେଳା ବୈଶାଖୀ ମେଳା ଇଏଫିଏ ମେଳାରେ ସବୁ ପଡୁନି କି।
ହଁ ହଁ ମିଳା। ତ ଏବେ ବହୁତ ପଡୁଛି ଭୁବନେଶ୍ଵରରେ ତ ପ୍ରାୟ ସବୁ ମେଳା ପଡିୁଥାଏ।
ହଁ ତୋଷାଳୀ ମେଳା ଟା ଟିକେ ଅଧିକା ହେଇଯାଇଥ ନ।
ହଁ ତୋଷାଳୀ ମେଳା ଟିକେ ବଡ ମାନେ ସବୁ ପ୍ରାୟ ଭଲ ଏବେ ରଜ ମହୋତ୍ସବ ମେଳା। ପଡ଼ିଚି।
ହଁ ହଁ ତମେ ଭୁବନେଶ୍ୱ ଫେରିଲ ନାଇଁ।
ହଁ।
ଏ ସବୁ ଆଉ ହଁ ରଜ ଇଏ ଯାହା ହଉ ସାଡେ ପଡିଛି ହେଲେ ଗାଁ ରେ ଆହୁରି ଇଏ ହେଇଗଲାଣି।
ହଁ ରଜ ମହୋତ୍ସବ ମେଳେ ପଡ଼ିଛି ବା।
ହୁଁ ହୁଁ ଭଲ।
ହଁ। ରଜ ମେଳା ପଡିଛି ରଜ ପାଇଁ ସବୁ ଜିନିଷ। ଝିଅ ପିଲାମାନଙ୍କ ର ସବୁ।
ହଁ। ଚପଲ କିଣିବାକୁ ଗଲେ ଏନା ଡ୍ରେସ?
ଦିଇଟା ଆଙ୍କ।
ଆଉ ମୁଦି ପିନ୍ଧେଇବାକୁ ଭଲ ଲାଗେ ନା ଘଣ୍ଟା ଲଗେଇବାକୁ ଭଲ ଲାଗେ?
ଅ ଘଣ୍ଟା ଲଗେଇବାକୁ ଭଲ ଲାଗେ।
ଆ ମୁଦି ଫୁଦି ପିନ୍ଦିବାକୁ ଭଲ ଲାଗେନି।
ହଁ ମୁଦି ଗୋଟେ ହିଁ ମୁଁ ଯମା ହାତରେ ପିନ୍ଧିଛି ଆଉ ନୁହଁ।
ହଁ ଚପଲ ପ୍ରେସେ କିଣି ବାକୁ ହଁ ମୋ ମତେ ଏତେ ବି ନୁହଁ ସେମିତି ଗୋଟେ ଦିଇଟା ଖଣ୍ଡ ଏମିତି ଲେଇବାକୁ ଭଲ ଜେତ ଟାଆନ୍ତୁ।
ହଁ।